କଣ କରୁଛୁ?
ଏଇ ଏଇଠି ଶୋଇଥିଲି ଆଉ ଆପଣ ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଟିକେ ଭାବୁଥିଲି କଣ କରିବି ବୋଲି ତଉ ତୋ କଥା ମନେ ପଡିଲ ସେଇଥିପାଇଁ ତୋ ପାଖକୁ କଲ କଲି ଆଉ।
ଓହୋ ଆପଣ ଖାଇସାରିଲେଣି ତ।
ହଁ ଖାଇସାରିକି ବସିଥିଲି ତୁ ଖାଇଛୁ?
ହଁ ମୁଁ ଖାଇସାରିଲିଣି।
ଓହୋ ଆଗକୁ ତ ରଜ ଆସୁଛି ରଜକୁୁ କଣ ପ୍ରୋଗ୍ରାମ କରିଛୁ?
ହଁ ଏମିତି ନୂଆ ଡ୍ରେସ କରିଛୁ ପୋଡ ପିଠା ଘରେ ହଉଛି ଏମିତି ବି ବହେ ରଜ ମହୋତ୍ସବ ଆମ ଗାଁରେ ହଉଛି ଆସ ଆସୁନ ଆପଣ।
ହଁ ରଜ ମହୋତ୍ସବ ହଉଛି।
ହଁ ଆମ ଗାଁରେ ରଜମହୋତ୍ସବ ହଉଛି ଆପଣଙ୍କ ଗାଁ ରେ ହଉନି କି?
ନା ଆମ ଗାଁ ରେ ତ ହଉନି କାହିଁ ଏଇ ବର୍ଷ ଏଇ ବର୍ଷ କଣ ଗୋଟେ କରିବେ ବୋଲି କହୁଛନ୍ତି। କିନ୍ତୁ ହେଇନି ତ କିଛି କାହିଁ ମୁଁ ଶୁଣି ପାରୁନି କଣ ହେଇଛି ବୋଧେ ଆଉ ତମ ଗାଁରେ କେବେଠୁ ରଜ ମହୋତ୍ସବ ହେଲାଣି?
ଆମ ଗାଁ ରେ ଦି ବର୍ଷ ହେଲା ହେଲାଣିଆ ଏମିତି ତ ହବ ବୋଲି କହୁଛନ୍ତି।
ଓହୋ ତୁ ଏତେ ବ୍ୟସ୍ତ ହଉଛୁ। ଧୀରେ ଧୀରେ କଥା କହୁନୁ।
ନାଇଁ ଏମିତି କହିଦେଲେ ଆଉ।
ଓହୋ। ଆଉ ତୋ ନାନୀ ବର୍ଷା ଆସୁଛି ନା ନାଇଁ
ହଁ ନାନୀ ଆସୁଛି।
ଓହୋ ତୋ ନାନୀ ତ ବାହା ହେଇଗଲା ଦିନଠୁ ମତେ ଭୁଲି ଯାଇଛି ।ସେ ତା ମୋ ପାଖକୁ କଲ କରୁନି କି କଥା ହଉନି ସେ ତ ପୁରା ଭୁଲିଗଲା ଆଉ।
ତାକୁ କାହିଁ ଏମିତି ସମୟ ହଉଛି ଏମିତି ତ କାମ ଦାମରେ ଦିନ ଯାଉଛି ଆଉ।
ଓହୋ ଶାଶୁଘରେ ବହୁତ କାମ ଆଉ।
ହଁ ଏମିତି ତ ସେ ତାଙ୍କ ଶାଶୁ ନାହାନ୍ତି ଯେ ସେଥିପାଇଁ ସେ ଏତେ କାମ ଦାମରେ ବ୍ୟସ୍ତ ରହୁଛନ୍ତି ଫୋନ ଧରିଲେ ଏମତି ଟିକେ ଘର ଆଡେ କଲ କରିଦଉଛନ୍ତି ଆଉ।
ଓହୋ ହଉ ସେ ଯଦି ରଜରେ ଆସିବ ତାକୁ କହିବୁ ମତେ କଲ କରିବ ଆଉ।
ହଁ କହିବି କଲ କରିବ ବୋଲି ଆପଣଙ୍କୁ
ନହେଲେ ତାକୁ ଆମ ଗାଁ କୁ ଧରିକି ଆସିବୁ ଭାର ବୁଲିବାକୁ।
ହଁ ଏବେ ସେ ଭାବିଛି ଆପଣଙ୍କ ଗାଁକୁ ଯିବୁ ବୋଲି ଆଉ।
ହଁ।
ଆଶୁନାହାନ୍ତି ଆମ ଗାଁକୁ
ହଉ ଦେଖିବା ସାଙ୍ଗସାଥି ଯଦି କା ସମସ୍ତେ ଏକାଠି ମିଶିବେ ବୋଲି କହୁଛନ୍ତି ରଜକୁ ।ଯଦି ସମସ୍ତେ ମିଶିଲେ ତାହେଲେ କୋଉଠି ଗୋଟେ ଭୋଜି କରିବୁ। ସମସ୍ତେ ଏକାଠି ଟିକେ ହବୁ ଆଉ ଯଦି କିଏ ତମ ଗାଁ ଆଡକୁ ଭୋଜି ହେଲା ତାହେଲେ ତମ ଘରକୁ ଯିବି ଆଉ।
ଆସିବେ କିନ୍ତୁ ନିହାତି ଆମ ଆମ ଗାଁକୁ
ହଁ ଜିବି। ଆଉ ରଜରେ କଣ ସବୁ ହଉଛି ପିଠାପଣା
ହଁ ପୋଡ ପିଠା ହଉଛି କାକରା ହଉଛି ଏମିତି ବହୁତ ପ୍ରକାର ପିଠା ହଉଛି ଆପଣଙ୍କ ଘରେ ହଉନି?
ହଁ ହବ ଯେ ଆମେ ତ ଏଠି ଦି ଜଣ ଲୋକ ଆଉ ସେ ଛଣାଛୁଣି ଖାଇବାକୁ ଇଛା ହଉନି ଦେଖିବା ଆଉ।
ନହେଲେ ଆପଣଙ୍କ ଘରକୁ ନେଇଯିବି ଦିଟା ପିଠା ଆଉ।
ନା ମ ଏତେ କଷ୍ଟ କରିକି ଖରାରେ ଧରିକି ଆସୁଛି।
ଏତେବେଳକୁ ଏତେ ଖରା ହେଇନଥିବ ଏମିତି ଟିକେ ଟିକେ ଭଲ ପାଗ ଦେଲେ ନେଇକି ଯିବି ଆପଣଙ୍କ ଘରକୁ ବୁଲି ବୁଲାକି ଟିକେ ଆସିବୁ ଆଉ
ହଉ ତୋ ନାନୀ ପୁଅ କୁ ଧରିକି ଆସିବୁ।
ହଁ ସେ ଆସିଲେ ତାକୁ ନେଇକି ଯିବି।
ହଁ ସେ ଏବେ କେତେ ବଡ ହେଲାଣି?
ଚାରି ବର୍ଷର ହେଲାଣି ଆଉ
ଓହୋ ଭଲ କଥା ମାନୁଛି ସମସ୍ତଙ୍କର।
ଏମିତି ଟିକେ ଭଲ କଥା ମାନୁଛି ପୁଣି ଗାଁ ମନହେଲେ ସମସ୍ତଙ୍କୁ କ ଚିଡୁଛି।
ଦୁଷ୍ଟ କରିନି ତ ତା ପୁଅକୁ?
ବହୁତ ଦୁଷ୍ଟ ହେଇଗଲାଣି।
ହଁ ପା ଏବେ ଯୋଉ ଛୋଟ ପିଲା ଅଛନ୍ତି ସେ ତ ପ୍ରବଳ ଦୁଷ୍ଟ ହଉଛନ୍ତି ଆଉ ତାଙ୍କର କେବଳ ମୋବାଇଲ ଦରକାର।
ହୁଁ ବହୁତ ଟାଇମ ମୋବାଇଲ ଧରିକି ବସ
ଓହୋ ତୋ ନାନୀ ତାକୁ କିଛି କହୁନି କି
ସିଏ କାମ ଦାମ ରେ ବିଜି ରହିଯାଉଛି କିଛି କହିପାରୁନି ସେ ଫୋନ ଟା ଧରିକି ଖାଲି ବଉଛି ଆଉ।
ଛୋଟ ଛୁଆ ଟା ଏତେ ସମୟ ମୋବାଇଲ ଦେଖିଲେ ଆଖି ଖରାପ ହବ ଦେହ ଖରାପ ହବ।
ଆଉ ଏମିତି କହୁଛୁ ଟିକେ ଚିଡି ବୋଲି ସେ ଚିଡୁନି ତ ଆଉ କଣ କରିବୁ?
ହଁ ତା ପରେ ଗେହ୍ଲା କରିଥିବ ପୁଅ କୁ
ବହୁତ ଗହ୍ଲା କରିଦେଇ
ଓହୋ। ହଉ ତାକୁ ଆସୁ ସିଏ ତା ସାଙ୍ଗରେ ମୁଁ କଥା ହେବି ଆଉ ତା ପୁଅକୁ ମୁଁ ରଖିବି ଦିଦିନି ତାକୁ ସାଇଜି କରିବା ପାଇଁ।
ସେ ରହିବ ଆପଣଙ୍କ ଘରେ ସେ ଆମ ଘରେ ଆସୁଛି ତ ରହିପାରୁନି ଯାଉଛିୁ ହେରେ କହୁଥିଲ ଘରକୁ ଯିବୁ ହେରେ ଆପଣଙ୍କ ଘରେ ରହିବ ସେ।
ଉଁ ହୁଁ ହଁ ତା ମାମା କ ଛାଡିକି ସେ ରହି ପାରୁନଥିବ ଆଉ ଛୋଟ ପିଲା ଟା।
ହଁ
ଆଉ ଘରେ ଦାଦା ଖୁଡି ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆଉ ଆପଣଙ୍କ ଘର
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି କେତେବେଳେ ସମୟ ହେଲେ ଦାଦାଙ୍କ ସହିତ ଆସିବୁ ତୁ ସାନ ବୋଉଙ୍କୁ ବି ଧରିକି ଆସିବୁ।
ହଁ ସମେ ରଜ ବେଳକୁ ଦେଖିବା ଯିବା ଆପଣଙ୍କ ଘରକୁ ଟିକେ ବୁଲି ଦେଇକି ଆସିବା ଆଉ।
ହୁଁ ହୁଁ ଆଉ ଯୋଉ ରଜ ମହୋତ୍ସବ ହଉଛି ସେଇଟା କୋଉଠି ହୋଉଛି।
ଏଇଟା ଆମ ଘ ଆମ ଗାଁରେ ଶିବ ମନ୍ଦିର କେତିରେ ଭଲସରେ ପାଳନ ହଉଛି।
ଓହ ଶିବ ମନ୍ଦିର ଏ ଯୋଉ ଏବେ ଦି ତିନି ବର୍ଷ ତଳେ ଯୋଉ ପ୍ରତିଷ୍ଠା ହେଇଥିଲେ ଠାକୁର।
ଆଜ୍ଞା ହଁ ସେଇଠି ହଉଛି।
ସବୁ ବହୁତ ପ୍ରକାର ଦୋଳି ପଡୁଛି।
ହଁ ବହୁତ ପ୍ରକାର ଦୋଳି ପଡୁଛି ରାମ ଦୋଳି ପଡୁଛି।
ଓହୋ ମୋତ୍ସବରେ ଆଉ ସବୁ କଣ ହଉଛି।
ମହସବ ଉପରେ ନାଚ ଗୀତ ହଉଚ ପୁଚି ଖେଳ ହଉଛି ବହୁତ ପ୍ରକାର ଖେଳ ହଉଛି କବାଡି ଖେଳ ହଉଛି।
ଓହୋ ପ୍ରାଇଜ ମିଳୁଛି ନା କଣ
ହଁ ପ୍ରାଇଜ ବି ମିଳୁଛି।
ଓହୋ ତୁ କୋଉଥିରେ ଭାଗ ନଉଛୁ।
ହଁ ଏ ବର୍ଷ ଭାବିଛି ସବୁଥିରେ ଟିକେ ଟିକେ ଭାଗ ନେଇକି ଦେଖିବା କଣ ହଉଛି ଆଉ।
ହଁ ଠିକ କଥା ଭାଗ ନେଲେ ଭଲ ଆଉ ସମସ୍ତଙ୍କ ଆଗରେ ଇଏ କଲେ ଟିକେ ମାନେ ବାହାର ଲୋକଙ୍କ ସହିତ ଜାଣିବ ଚିହ୍ନିବ ଜାଣିବ ପରିଚିତ ହବ।
ଆ ସେଇ ଆଉ ଆଜିକାଲି ତ ଯୋଉ-ଉ-ଉ-ଉ ଯାହା ହଉଛି ଦୁନିଆରେ।
ହୁଁ। ଆଉ ସିଆଡେ ବର୍ଷା ହେଲାଣି ଏଇ ବର୍ଷ।
ହଁ ଏମିତି ବର୍ଷା ଆଉଛି ପୁଣି ଯାଉଛି ଏ ବର୍ଷା ପକଉନି ଆପଣଙ୍କ ଆଡେ ହେଲାଣି।
ନାଇଁ ପା ଏ ବର୍ଷା ଉପର ବୋଳି ଆସୁଛି ଜୋରରେ ପବନ ହଉଛି ଆଉ ଲାଇନ ଖୁ ତାର ଫାର ଛିଣ୍ଡେଇ ଦେଇକି ବର୍ଷା ପଳଉଛି ପବନ ହେଇକି ବର୍ଷ ଯୋଉ ଲାଇନ୍ ଫାଇନ୍ ତାର ଛିଣ୍ଡି ଯାଉଛି କିନ୍ତୁ ବର୍ଷାର ଟୋପେ-ଏ-ଏ ଦର୍ଶନ ନାହିଁ। ଟୋପେ ହେଲେ ମାଟି ଓଦା କରିକି ଯାଆନ୍ତା ସେତକ ବି ନାହିଁ।
ହଁ ଆଡେ ବି ତ ସେମିତି ହଉଛି ଆଉ ଟୋଟାଲ ବର୍ଷା ପକଉନି।
ହଁ ମୁଁ କିନ୍ତୁ ଫୋନ କରିଥିଲି ନାନା ପାଖକୁ ଢେଙ୍କାନାଳ ଯେ ସିଆଡେ ପ୍ରବଳ ବର୍ଷା ହଉଛି ଉପର ବେଳେ ଯୋଉ ବର୍ଷା ଆସୁଛି ସିଆଡେ ପ୍ରବଳ ହଉଛି।
ସିଆଡେ ଏତେ ଖରା କୁ ପୁଣି ଟିକେ ବର୍ଷା ପକେଇଦେଲେ ଥଣ୍ଡା ହଉଛି ଆଉ ବହୁତ ଗରମ ହଉଥିବ ସିଆଡେ।
ହଁ ଗରମ କଥା କେଁ କହୁଛୁ ପ୍ରବଳ ଖରା ହଉଛି।
ସେ କେମିତି ରହୁଛନ୍ତି ଏଠି।
ହଁ ସେମିତି ଆଉ କଣ କରିବା ଖରା ତ ଏଇ ବର୍ଷ ଅଧିକ ହଉଛି ଆଉ।
ହୁଁ ରଜ ବେଳକୁ ହେଲେ ଟିକେ ଖରା କମିଗଲେ ଟିକେ ବୁଲାବୁଲି ହୁଅନ୍ତା।
ଦେଖିବା କ ମୁଁ। ଛି ନା ନାଇ।
ହୁଁ ଆଉ ତମର ଯୋଉ ଘର ବାରିପଟେ ପଡେ ଆ କଇଁଆ ଗଛ ପାଖରେ ଦୋଳି ସେଠି ହଉଛି ନା।
ହଁ ମିଟି ବି ଦୋଳି ପଡୁଛି।
ହୁଁ ହୁଁ ଯାଉଛ ସେଠିକି ସମସ୍ତେ ଖେଳି।
ହଁ ସମସ୍ତେ ଖେଳି ଯାଉଛୁ। ଆଉ ଆପଣଙ୍କ ଆଡେ ଦୋଳି ହଉଛି ନା ନାଇଁ।
ହଁ ହଉଛି ଦୋଳି ହଉଛି ଯେ ମୁଁ କୁଆଡେ ଯାଉନି ଆଉ ଆଉ ରଜ ପାନ।
ହଁ ରଜପାନ ତ ସବୁଆଡେ ହଉଛି ଆଉ।
ତୁ ଖାଉଛୁ ତ।
ହଁ ଏମତି ମନ ହେଲେ ଖାଇଦଉଛି ଆଉ। ରଜପାନ ଟା ଟିକେ ମୁଣ୍ଡ ବୁଲାଏନି।
ହଁ ସାଧା ଖାଇବୁ ତୁ ବଡ ଲୋକଙ୍କଠୁ ଆଣିବୁନି ସେମାନେ ଟିକେ ଏଥିରେ କଣ ଯୋଉ ମାନେ ତାଙ୍କ ଆଡ ଟିକେ କଡା ଥାଏ ତ ସେଥିପାଇଁ ମୁଣ୍ଡ ବୁଲେଇବ। ତୁ ସାଧା ଦୋକାନରୁୁ ଆଣିବୁ। ଖାଇବୁ।
ହଁ ଆପଣ ଖାଉଛନ୍ତି ନା ନାଇ ପାନ ରଜ ପାନ।
ହଁ ମଲା ସେଟା ଆମର ପର୍ବ ଏଇଟା ଆମ ଜଗନ୍ନାଥଙ୍କର ପ୍ରଥମ ଭୋଗ ସେଟା ପାନ ନ ଖାଇଲେ ହବ ନା।
ସେୟା।
ହ ଆଉ ଉମ ସାନ ବୋଉଙ୍କୁ କହିବୁ ଏଇଥର ପୋଡ ପିଠା କଲେ ମୋ ପାଇଁ ପଠେଇବେ ହେଲା।
ଆଜ୍ଞା ନେଇକି ଯିବେ ଆପଣଙ୍କ ଆମେ ସମସ୍ତେ ସାଙ୍ଗ ହେଇକି ଯିବୁ ଆଉ।
ହଁ ପୋଡପିଠା ଟିକେ-ଏ-ଏ ଉ ବୋଉ କୁ କେବେଠୁ କହୁଛି କରିବାକୁ ବୋଉ ତ କରିପାରୁନି ଆଉ ମୁଁ କହିଲି ମୁଁ ଆଜି ଟିକେ-ଏ-ଏ ସାନ ମାଙ୍କୁ ଫୋନ କରିବି ସିଏ ସେ ପୋଡପିଠା ରଜରେ ତିଆରି କରିବେ। ରଜରେ ତ ପୋଡ଼ ପିଠା ର ଟେଷ୍ଟ ଅଧିକ।
ପୋଡ଼ପିଠା। ଟିକେ ଭଲ ଲାଗେ ଅଧିକା ଆଉ।
ହୁଁ ସାନ ବୋଉଙ୍କ ହାତରନ୍ଧା ପୋଡପିଠା ଟା ବି ଆହୁରି ଟେଷ୍ଟି।
ହଁ ଭଲ ବହୁତ ଭଲ ଟିକେ ମୁଁ ବୋଉ କରେ ଆଉ।
ହୁଁ।
ଆଉ ସବୁ ତମର ଭଲ।
ହଁ ଭଲ।